ହାଲୋ।
ହଁ ହାଲୋ।
ଭୟେସ୍ କ୍ଲିୟର୍ ଶୁଭୁଚି?
ହଁ ଶୁଭୁଚି। କଣ କରୁଛନ୍ତି ଆପଣ?
ହଁ ଏମିତି ବସ୍ଚି ଏବେ ଆଉ।
ଖାଇ ସାଇଲେଣି? ବସ୍ଚି ମୁଁ ଫୋନ୍ ଦେଖୁଛି ଆଉ।
ଓହୋ। ହଁ ଖାଇଥିଲି ଜଳଖିଆ ସକାଳେ।
ଆଁ ହଁ ଆଜି ତାହେଲେ ଆମେ, ସ୍ ହଁ ବସିଥିଲି ମୋବାଇଲ୍ ଦେଖୁଥିଲି ଆଉ।
ଆ ହଁ। ହୁଁ ଆଉ ଶିକ୍ଷା ବିଷୟରେ କଣ ଜଣିଛ? ମାନେ ଯୋଉ ବାୟୁ ପ୍ରଦୂଷଣ ହଉଛି? କି ଯୋ ଯୋଉ ଜଳ ପ୍ରଦୂଷଣ ହେଉଛି? ତା ବିଷୟରେ ଆପଣ କଣ ଜାଣିଛନ୍ତି ଟିକେ କହିବେ?
ଆମର ଏଠି ଫାଷ୍ଟ୍ ବାୟୁ ପ୍ରଦୂଷଣ ଆମେ ଯୋଉ ଗାଡ଼ି ବ୍ୟବହାର କରୁଚେ ତା ଗାଡ଼ି ରୁ ବୋହୁତ୍ ମାତ୍ ରେ ବି ଦେଖିବ ଅଳ୍ପ ବାଟ ଗଲେ ବି ଲୋକମାନେ ଗାଡି ବ୍ୟବହାର କରୁଛନ୍ତି, ଯୋଉଟା ଚାଲିକି ଯାଇହବ ସେଠିକି ବି ଲୋକ ଗାଡି ନେଇକି ଯିବା ଆସିବା କରୁଛନ୍ତି। ସେ ଧୂଆଁରେ ଆମର କଣ ବାୟୁ ପ୍ରଦୂଷଣ ହଉଛି।
ସେ ଗାଡିରୁ ଯୋଉ ଧୂଆଁ ବାହାରୁଛି ନା। ତାର ତାର ମାନେ ହଁ ଯୋଉ ଗାଡିରେ ଯୋଉ ଧୂଆଁ ବାହାରୁଛି ତା ପାଇଁ କିଛି କରିହେବ ମାନେ ଯେ ଧୂଆଁ ନ ବାହାରିବ ପଲ୍ୟୁସନ ରେ।
ପଲ୍ୟୁସନ ଚେକ୍ କରିବେ। ପଲ୍ୟୁସନ ଲୋକ ଚେକ୍ କରୁନାହାନ୍ତି। ପଲ୍ୟୁସନ ଠିକ୍ କରୁନାହାନ୍ତି। ତାପରେ ଗାଡିରୁୁ ବୋହୁତ୍ କଳା କଳା ଧୂଆଁ ବାହାରୁଛି। ସେଇଥିରେ ଲୋକ ଚଲାଉଛନ୍ତି ଗାଡି। ତାପରେ ଏବେ ଘର ପାଖରେ ଆମର ଏଠି କଣ, ଗାଁ ଗହଳି ପାଖରେ ଅଛି, ବଡ ବଡ କମ୍ପାନୀ ସବୁ ଅ ଛି, ହଁ କଳକାରଖାନା ଅଛି। ଯାହା ଦ୍ଵାରା କି ପୁରା ଧୂଆଁରେ ଦେଖିବେ ଆକାଶକୁ ଯେବେ, ଯୋଉଠି କଳକାରଖାନା ଅଛି, ତା ଉପରକୁ ଲକ୍ଷ୍ୟ କରିବେ ବୋହୁତ୍ କଳା ଧୂଆଁ ଆକାଶକୁୁ ଯାଉଛି। ଯାହାଦ୍ୱାରା କି ବାୟୁ ପ୍ରଦୂଷଣ ହଉଛି।
ତାକୁ ରୋକିବା କେମିତି? ମାନେ ସେ ଯୋଉ କଳକାରଖାନାରୁ ଯୋଉ ଧୂଆଁ ବାହାରୁଛି ତାକୁ ରୋକା ରୋକାଯିବ କେମିତି? କଣ କଲେ ସେ ରହିଯିବ ମାନେ ଆଉ କିଛି ବାୟୁ ପ୍ରଦୂଷଣ ହେବନି?
ତାଙ୍କୁ ଜଣେଇବା ଯେ ମାନେ ଆମର କଣ ବାୟୁ ପ୍ରଦୂଷଣ ମାନେ ଆମ ପାଖାପାଖି ଏରିଆରେ ଯୋଉଠି ଆମେ ଗାଁ ଗହଳି ଜନବସତି ଅଛି। ସେଇ ଜାଗା ମାନେଙ୍କରେ କଣ ଏ କଳକାରଖାନା କରନ୍ତୁ ନାହିଁ।
ହଁ।
ତାଙ୍କୁ ଆମେ କହିବା, କାରଣ ସେମାନଙ୍କର ଯେଉଁ ଦେଖିବେ ଜଳ ପ୍ରଦୂଷଣ ବେଶୀ ହଉଛି କମ୍ପାନୀ ଯୋଗୁ, ତାର ଯୋଉ ଭିତରେ ଯୋଉ କାମ ହଉଛି, ସେ ସବୁ ଜିନିଷର ଯୋଉ ଅପରିଷ୍କାର ଜିନିଷ ସବୁ ଜଳରେ ମିଶି ଯାଉଛି। ତାକୁ ସେ ପୁଣି ପରିଷ୍କାରେ ଭାବେ ତାକୁ ଇଏ କରିକି ବ୍ୟବହାର କରନ୍ତୁ। ହେଲେ କିନ୍ତୁ ପୁନରୁଦ୍ଧାର କରନ୍ତୁ ହେଲେ କିନ୍ତୁ ଏମିତି ଜିନିଷ ପଲିିଥିନ୍ ପଲ୍ ଏଗୁରା ସବୁ ପାଣିରେ ମି ପକେଇବା ଦ୍ଵାରା କି ମାଟିରେ ପକେଇବା ଦ୍ୱାରା ସେରା ମାଟିରେ ମାନେ ମି ଶେନାଇଁ ନା ତାହା ମୃତ୍ତିକା ପ୍ରଦୂଷଣ ବି ହଉଛି।
ହୁଁ।
ଡିଜେ ଫିଜେ ଦେଖିବେ ବାହାଘର ହେରିକା ହେଲେ ବୋହୁତ୍ ସାଉଣ୍ଡ ଡିଜେ ଆଣୁଛନ୍ତି।
ହଁ ସେ ଶବ୍ଦ ପ୍ରଦୂଷଣ କରୁଛନ୍ତି।
ବୋହୁତ୍ ଶବ୍ଦ ପ୍ରଦୂଷଣ କରୁଛି। ଦେଖିବେ ହାର୍ଟ ଫେଲ୍ ଲୋକ ଅଛନ୍ତି, ବୟସ୍କ ଲୋକ ଅଛନ୍ତି ସେମାନେ ସେଇ ଶବ୍ଦକୁ ସହି ପାରନ୍ତିନି। ତାଙ୍କ ଦେହ ଖରାପ ହେଇଯାଏ।
ହଁ। ଠିକି। ଜଳ ଯୋଉ ପ୍ରଦୂଷଣ ହଁ ଯୋଉ ଜଳ ଯୋଉ ପ୍ରଦୂଷଣ ହଉଛି। ଧର ଆମ ହଁ ନଈ ନାଳ ତ ବ ନଈ ଯୋଉ କହୁଛନ୍ତି ନଈ ସେଥିରେ ଯୋଉ ପବନ ଫବନ ହେଲେ ତ ଅଳିଆ ଉଡ଼ି ଯାଇ ପଡିବ।
ହଁ ସେ ସେଇୟା କହୁଚି ମାନେ ଆମ ଘ ଆମ ଘର ହଁ। ଆମ ଘରର ଅଳିଆକୁ ଆମେ ଆମର ଡଷ୍ଟବିନରେ ରଖିବା ପ୍ରତ୍ୟେକ ଦିନର ଅଳିଆ କୁ ବାରିପଟେ ନେଇକି ପୋଡ଼ିଦେବା।
ହଁ।
ତାହା ପୋଡ଼ିଦେବା ଦ୍ଵାରା ଆମ ମାନେ ସେଇଟାବି ମା ଟିରେ ପଲଥିନ ପଲଥିନ୍ ଯାହା ଅଛି ସେସବୁ ମାଟିରେ ମିଶିଯିବନା ତାହା ମାଟିରେ ରହିଲେ ସେ- ଥିନେ ସେଟା ମୃତ୍ତିକାର କ୍ଷୟ ହବକି ଦେଖିବେ ଗାଈ ଗୋରୁ ଏମାନଙ୍କୁ ନେଇକି ନଈ ନେଇକି ଗାଧୋଉଛନ୍ତି ପୋଖରୀରେ ଯୋଉଠି ପୋଖରୀରେ ଆମେ ଗାଧଉଚୁ ମଣିଷ ସେଇ ଟି ଗାଧଉଛନ୍ତି ସେମାନେ।
ହେ ପୋଖରୀରେ ପାଣିଟା କୁଆଡ଼େ ପୋଖରୀରେ ଯାଏନିନା ସେଇ ପାଣି ପୁରା ଦେଖିବେ ଜଳ ପ୍ରଦୂଷଣ ହବ ତାଭିତ ତରେ ଜରି ପଲିଥିନ ଘରର ଅବିଷ୍କାର ଜିନିଷ ଠା ଠାକୁରଙ୍କ ଫୁଲ ଏସବୁ ଜିନିଷ ଲୋକ ନେଇକି ତାଭିତରେ ପକଉଛନ୍ତି। ତା ଦ୍ବାରାକି ଜଳ ପୁରା ବହୁତ୍ ଖରାପ୍ ପ୍ରଦୂଷଣ ପୁରା ହଉଚି।
ତାକୁ କେମିତି ତାକୁ ରୋକିପାରିବା ଏଜଳ ପ୍ରଦୂଷଣ ଟାକୁ?
ସେଇଆ ଲୋକମାନଙ୍କୁ ଆମେ ସଚେତନ କରେଇବା ଯେ ଆପଣଙ୍କ ଘରର ଯାହା ଅଳିଆ ଆବର୍ଜନା ଏସବୁ ଜିନିଷକୁ ଆପଣ ମାନେ କଣ ଡଷ୍ଟବିନରେ ରଖିବେ ପ୍ରତ୍ୟେକ ଦିନ ତାକୁ ସନ୍ଧ୍ୟାରେ ପୋଡ଼ିଦବା ଯୋଉଟାକିି ଖତ ରୂପେବେଭାର ମାଟି ଉର୍ବର ହବ ସଢା ସଢି ପଚା ପଚି ଜିନିଷକୁ ଏମିତି ବାଟ ଘାଟରେ ନଫୋପାଡ଼ି ନିଜ ବାଇରେ ଏ ନେଇକି ପକେଇବା ଯାହା ଦ୍ଵାରାକି ମାଟିବି ଉର୍ବର ହବନା ସଢା ସଢି ଯାହା ଜିନିଷ ପନିପରିବା
କୃଷି କାର୍ଯ୍ୟରେବି ଦେଖିଥବ ଅଁ ମାନେ କୃଷି କୃଷି ଚାଷ ପ୍ରତି ଯଉଥିରେ ସେ ଜମିରେ ଦେଖିବ ମାଟି ଉର୍ବ କେଲେ ଚାଷବି ଭଲରେ ହୁଏନିୁ ଅଳିଆ ଆବର୍ଜନା ଯୋଉ ପକେଇଲାଠୁ ମାଟି ଉର୍ବରେ ଆଜିୟଆ ନଷ୍ଟ ହେଇଜିବ ଯ ଯେ
ସେ ଜରି ପଲିଥିନ୍ ଏମିତି ସବୁ ପ ହଁ ଜରି ପଲଲିଥିନ ଏରିକା ପକେଇ ଦଉଛନ୍ତିନା ଯୋଉଟାକି ମାଟିରେ ମିଶିବ ନାହିଁ ସେଗୁଡ଼ା ସେମିତି ମାଟିରେ ଖାଲିତା ଉର୍ବରତା ନଷ୍ଟ କରେହିଁ।
ହଁ ସେ ଜିଆବି ନଷ୍ଟ କରି ଦଉଚନ୍ତି ଯୋଉ ଜିଆ ମାଟିିକି ଯୋଉ ଉର୍ବର କରି ତ ଜରିକୁ ଆମେ ଜାଳି ଦେଲେବି ସେବାୟୁରେ ପ୍ରଦୂଷଣ କରିଦୋଉଚି ଆମେ କଣ କରିବା ସେ ଜରୀର?
ସେବା କହୁଚି ସେଇୟା ଆମେ ଏବେ ମାନ ଯୋଉ ଜିନିଷ ଟିକେ ଆଣିଲେ ଯାହା ଟିକେ ଦୋକାନରୁୁ ଆଣିଲେ ସେମାନେ ପଲ୍ ଥିନ୍ ବ୍ୟବହାର କରୁଚନ୍ତି ସେମାନଙ୍କୁ ଜଣେଇବା ଉଚିତଯେ ମାନେ କାଗଜ ହଉ କିମ୍ବା କାଗଜ ଅରିକାରେ ନହେଲେ ନାହିଁ ହଁ ଯଦି କାଗଜ ଏରିକା ମାନେ ଆମେ ଜରି ପଲଥିନ୍ ହଁ କପଡ଼ା ବ୍ୟାଗ ଆଉ କାଗଜ ଏଇ ସବୁରେ ଆମେ ମାନେ ଜିନିଷ ପତ୍ର ପତ୍ର ଆଣିବା ଉଚିତ୍ ଯେଉଁରାକି ମାଟିରେ ମିଶିଯିବ କି ଯେଉଁଟା ଆମେ ଜଳି ପୋଡ଼ିଲେ ସେଇଟା ବାୟୁ ପ୍ରଦୂଷଣ ହବନି।
ହଁ। ତ ଏମତି ଭାବରେ ଆମେ ସବୁ ରଖିପାରିବାନା। ବାୟୁ ପ୍ରଦୂଷଣ ଯୋଉ କଥା କହିଲେ ଯୋଉ ଅଁ ଯୋଉ ବା ଧୂଆଁ ବାହାରୁଚି ତାଦ୍ଵାରା ଆମେତ ପଲ୍ୟୁସନ ରଖିଲେ ତ ଧୂଆଁ ବାହାରିବନା ଯୋଉ ପଲ୍ୟସନ୍ ଗାଡ଼ିରେ ଚେକ୍ କରଛନ୍ତି ଏବେ ଯୋଉ ନୂଆ ଗାଇଡ୍ ଲାଇନ୍ ଆସିଚି। ତ ତାବଦଳରେ ଆମେ ବ୍ୟାଟ୍ରି ସ୍କୁଟି କାହିଁ ନୟୁଜ୍ କରିବା ବେଟ୍ରି
ହଁ ସେଇ ବେଟିରୀ ଜିନିଷ ବ୍ୟବହାର କରିବା ଏଇ ଯୋଉଟା ପଲ୍ୟୁସନ ହଉଚି ଧୂଆଁ ବାହାରୁଚି ସେଗାଡ଼ିକୁ ବ୍ୟବହାର ଆଉ କରିବା ନାହିଁ ଆଜିକାଲି ତ ବଟିରି ଗାଡ଼ି ସବୁ ହେଇଗଲାଣି ଅ
କାର ବାଇକ୍ ସ୍କୁଟି ସବୁ ତ ହେଇଗଲାଣି ନା।
ହଁ ତ ସେଇଟା ବ୍ୟବହାର କରିବା ଉଚିତ ନା ନା।
ହଁ ଉଚିତ।
ଆଉ ଦେଖିବେ ଗାଈ ଗୋରୁ ପଶୁ ମରିଗଲା ମାନେ ତାକୁ ନେଇକି ନଈରେ ପୋଖରୀରେ ନେଇକି ଫୋପାଡି ଦଉଛନ୍ତି। ତାଙ୍କୁ ମାଟି ଖୋଳି ପୋତି ଦବା ଉଚିତ୍ ଯୋଉଟା କି ମାଟିରେ ମିଶିଯିବ ତାଙ୍କୁ ନେଇକି ଦେଖିବେ କୁକୁର ଫୁକୁର ମରିଯାଇଛି। ଥିବ ତାକୁ ନେଇକି ନଈରେ ଫୋପଡ଼ି ଦଉଛନ୍ତି ଯାହା ଦ୍ୱାରା କି ମାନେ କଣ ନେଇକି ଫେପାଡି ଦଉଚନ୍ତି ଅଖାରେ ପୁରେଇକି ନେଇି ବାନ୍ଧିକି ପକେଇ ଦଉଛନ୍ତି ଯାହାଦ୍ୱାରା ପୋଖରୀରେ ଆମେ ଗାଧଉଛୁ ସେର କି ଆମର ସ୍କିନ ଇନଫେକ୍ସନ ହଉଛି।
ହଁ ତା ଗନ୍ଧ ଟା ପୁରା ବାୟୁରେ ଫେଳି ଯାଇକି ବାୟୁ ପ୍ରଦୂଷଣ କରୁଛନ୍ତି।
ହଁ ତାକୁ ବାହାର ଜାଗାରେ ଦେଖିବେ। ଖୋଲା ରାସ୍ତା ମାସ୍ତା ସାଇଡ଼୍ରେ ପକେଇ ଦେଉଛନ୍ତି ଯାହାଦ୍ୱାରା କି ବି ଏମିତି ଗନ୍ଧଉଛି ଯେ ପାଖ ଆଖରେ ରହି ହେଉନି।
ହଁ। ସଜୀବକାରୀ ଜୀବ ଯୋଉ ମାନେ ଅନୁଜୀବ ମାନେ ଅଛନ୍ତି ସେମାନେ ବି ନଷ୍ଟ ହେଇଯାଉଛନ୍ତି ଆମର ଯୋଉ ସ୍କିନ୍ ପାଇଁ ଯିଏ ଭଲ ବି ତାକୁ ନଷ୍ଟ କରି ସେ ଖରାପ ବି କରିଦେଉଛନ୍ତି।
ଆଜ କାଲି ଦେଖିବେ କୃଷି କାର୍ଯ୍ୟରେ କୃଷି କାର୍ଯ୍ୟରେ। କୃଷକ ମାନେ ଦେଖିବେ ରାସାୟନିକ ସାର ଅଧିକା ପ୍ରୟୋଗ କରିକି ଦେଖିବେ ମାଟି। ମାଟି ତାଙ୍କର ଉର୍ବରତା କମି ଯାଉଛି ମାନେ ଯାହା ଦ୍ଵାରା ଫୁଣି। ଫଳ ପନି ଫଳ ହେରିକା ସେ ଯୋଉ ପନିପରିବା କରୁଛନ୍ତି ବହୁତ ମାତ୍ରାରେ ସାର। ପକୋଉଛନ୍ତି ଯାହା ଦ୍ଵାରା ଦେଖିବେ ଏ ଛୋଟ ଛୁଆ ମାନେ ଖାଇକି ବି ସେମାନଙ୍କର ଚୁଟି ପାଚି ଯାଉଛି।
ହଁ ହଁ ରୋଗ ବୈରାଗ ଏବେକା ଅନୁସାରେ ରୋଗ ବହୁତ ବାହାରୁଚି। ଛୁଆ ଜନ୍ମ ହଉ ତା ପେଟ ରୋଗ ଗୋଟେ ଥିବ କଥା ଥିବ ଯେମିତି ଥିବେ।
ହଁ ମା ଖାଇଲା ନା ପିଲା ପେଟରେ ଥିଲାବେଳେ ମା ବି ଖାଉଛି ନା ସେଇ ଯୋଉ ଖରାପ ରାସାୟନିକ ଜିନିଷର। ସେ ଯଉ ଖାଉ ସବୁନା ସେ ରାସାୟନିକ ଜିନିଷର ଫଳ ପନିପରିବା।
ଠିକ୍ ଠିକ୍। ତ ଆପଣଙ୍କର ସେ ସେପଟେ ଏରିଆ ରେ କେମିତି ଅଛି ମାନେ ପରିବେଶର ମାହୋଲ।
ପରିବେଶ ଯୋଉଠି ଦେଖନ୍ତୁ ସେଇଠି ଦେଖିବେ ଜରି। ସବୁ ଦେଖିବେ ଯଉଠି ଦେଖିବ ସେଠି ଡଷ୍ଟବିନ ରେ କେ ପକଉନାହାନ୍ତି ଏଠି ସବୁ କଣ ଘରେ ଡଷ୍ଟବିନ ରେ ରଖି। ଦେଖିବେ ସନ୍ଧ୍ୟା ସମୟରେ ପୋଡି ଦେବେ ଅଲଗା କଥା ଯୋଉଠି ଦେଖିବେ ରୋଡ ସାଇଡ ରେ ଜରି ଯୋଉ ମାଟିରେ ଦେଖେ ଜରି ପୋତା। ପୋତାହେଇଥିବ ଏଠି ବି ସେ ସେମିତି କରୁଛନ୍ତି ରୋଡ ସାଇଡରେ ଖାଇଲେ ସେଇଠି ପକେଇଦେଲେ।
ତ ଆପଣଙ୍କ ଏରିଆ ରେ କିଛି ସଚେତନତା ରଖିଛନ୍ତି ମାନେ ଗାଇଡ ଲାଇନ୍ କିଛି ତମ। ଗାଁ ର ଯିଏ ମୁଖ୍ୟ ଥାଆନ୍ତି ତାଙ୍କ। ତାଙ୍କ ତରଫରୁ କିଛି କି ଗାଁ ର ସମସ୍ତେ ଏକାଠି ହେଇକି।
ଅଳିଆ ପକେଇବା ପାଇଁ ଦିଟା ଡଷ୍ଟବିିନ ହେଇଛି ଗାଁ ରେ ହେଇଛି ତଥାପି ସେଠି କେଇ ଡଷ୍ଟବିନ୍। ଡଷ୍ଟବିନ ପକଉ କେହି ତା ଭିତରେ ପକଉନାହାନ୍ତି। ନେଇକି ବାହାରେ ପକଉଛନ୍ତି ଡଷ୍ଟବିନ ହେଇଛି ସେ ଡଷ୍ଟବିନ ରେ କିନ୍ତୁ କେହି ପକଉନାହାନ୍ତି। ସମସ୍ତେ ନେଇକି ବାହାରେ। କୋଉ ଖାଲରେ କୋଉ ଗାତରେ ନେଇକି ପକଉଛନ୍ତି ସବୁ ଜିନିଷ।
ଲୋକ ସଚେତନ ନାହାନ୍ତି ତାହେଲେ ଆଉ।
ହଁ ଲୋକ ସଚେତନ ନାହାଁନ୍ତି।
ଆ ନଈ ନାଳ ଅବସ୍ଥା କଣ ତାକୁ ବି ଦୂଷିତ କରୁଛନ୍ତି ନା ତାକୁ ବି ଯତ୍ନରେ ରଖୁଛନ୍ତି।
ଥରେ ଥରେ ଦେଖିବେ ଆମର। ନଈରେ ଗୋଟେ ଅଖା ଭିତରେ ଭାସିକି ଆସିବ ତାକୁ ଖୋଲିକି ଦେଖିବା ତ ଦେଖିବା କୁକୁର ଛୁଆ ଭାସିକି ଆସୁଥିବେ। କୁକୁର ଏମିତି। ପଶୁ ପଶୁ ପକ୍ଷୀ ଯାହା ମଲେ ତାଙ୍କୁ ନେଇକି ଫୋପାଡି ଦଉଛନ୍ତି ସେଇ। ନଈ ରେ ପକେଇ ଦଉଛନ୍ତି ଦେଖିବେ ଆମର ସେଇ ଯୋଉ ବ୍ରିଜ୍ ଏକରେ ଆମେ ଯେତେବେଳେ ଯିବା ଆସିବା କରୁ ଦେଖିବେ ସେଠି। ଗାଈ କାହାର ମରିଥିବ ନେଇକି ଭିତରେ କୋଉଠି ପକେଇ ନଥିବେ କି ପୋତି ନଥିବେ। ରୋଡ ସାଇଡ ରେ ପକେଇଥିବେ ଯୋଉଟାକି ଦି ଚାର ଦିନ ଗଲା ପରେ ଏମିତି ଗନ୍ଧ ହୁଏ ଯେ ନା ଆମ ଘରୁ ବାହାରି ପାରୁ ନା ବସି ପାରୁ।
ସେମାନେ ବି ତ ସେଇଠି ରହୁଥିବେ ନା ସେମାନେ କେମିତି ନେଇ ପକେଇ ଦଉଛନ୍ତି।
ହଁ ଦୂର ବାଟକୁ ଟେକିକି ଗାଇକି ନେଇପାରୁନାହାନ୍ତି ପାଖରେ କିି ପକେଇ ଦଉଛନ୍ତି। ଯୋଉଟାକି ଦି ଚାରି ଦିନ ଗଲା ପରେ ସେ ସଢିଗଲା ପରେ ଯୋଉ ଗନ୍ଧ ହୁଏ ଆମେ ଏଠି ବସି ପାରୁନା କି ସେଇ ବାଟ ଏତେ ଆମେ ଗାଡ଼ିରେ ଯାଇପାରୁନା।
ହଁ। ତ ବହୁତ ଅସୁବିଧା କରୁଛନ୍ତି ସଚେତନ ନାହାନ୍ତି ସେପଟରେ।
ହଁ ସଚେତନ ନାହାନ୍ତି ବହୁତ ଅସୁବିଧା କରୁଛନ୍ତି। ଆଉ ରାସାୟନିକ ସାର ଯୋଉ ବ୍ୟବହାର କରୁଛନ୍ତି ତା ବଦଳରେ ଯଦି ଗାଈ ଖତ
ଆମର ଗାଈଟି ହଁ ଆମର ଏଠି ଗାଈ ମାନେ ଆମର ଆମର ଏଠି ଗାଁ ରେ ବହୁତ ଗାଈ ଅଛନ୍ତି ନା। ସମସ୍ତଙ୍କ ଘରେ ଗୋଟେ ଗୋଟେ ଦିଦିଟା ଗାଈ ଅଛନ୍ତି। ସେ ଯୋଉ ଗାଈ ଖତ ଯୋଉ ଗୋବର ରଖୁଛନ୍ତି ତାକୁ ଖତ କରିକି ପାଳ ହେଇରା ସବୁ ତାକୁ ଯଦି ଦିଅନ୍ତେ ଯଦି ଯୋଉ ଚାଷ କରୁଛ ସେ ରେ ଯ ତା ମୂଳରେ ଗଛ ମୂଳରେ ଦବା ସେ ତ ବହୁତ ଉର୍ବର ନା ସେ ଭଲରେ ବଢିବ ଲୋକ
ତାର ତାଙ୍କର ଲଗେଇଲେ ମାନେ ଭଲ ଦେଖାଯିବ ପରିବା ଟା ଜଲଦି ହେଇଯିବ। ଜଲଦି ଚକରେ ସେ ଜାଣି ପାରୁଥାନ୍ତେ କେତେ ଖରାପ ସେ କରୁଛନ୍ତି।
ସେ ଜଲଦି ଆଉ ଅଧିକା ନିଜେ ଇନକମ୍ କରିବେ ଅଧିକା ଫଳ କେମିତି ହବ? ସେଥିପାଇଁ ସେମାନେ ରାସାୟନିକ ପ୍ରୟୋଗ ଅଧିକ ରାସାୟନିକ ସାର ପିଡିଆ ଏରା ସବୁ ଏତେ ମାତ୍ରାରେ ଔଷଧ ଏତେ ମାତ୍ରାରେ ପ୍ରୟୋଗ କରୁଛନ୍ତି ଯଉଟା କି ଖାଇବା ଦ୍ଵାରା ସେମାନେ ଭାବୁନାହାନ୍ତି ପଇସା ପାଇଁ ଏମିତି କରୁଛନ୍ତି କିନ୍ତୁ କେତେ ଜଣଙ୍କ ଜୀବନ ଚାଲି ଯାଉଛି ଛୋଟ ବେଳୁ ରୋଗ ବାହାରୁଛି।
ଠିକ। ତ ନିଜ ସ୍ୱାର୍ଥ ଦେଖି ପରକୁ ସିଏ ନ
ହଁ ସେଥିପାଇଁ ଫାଷ୍ଟ କଣ ଆମକୁ ସଚେତନ ହବାକୁ ପଡିବ ଆମେ ଆମ ପାଖାପାଖି ଲୋକଙ୍କୁ ଏଇ କଥା ସବୁ ସ ସଚେତନ କରାଇବା। ତାପରେ ଯଦି ନିଜ ମନ ଭିତରେ ଆମେ ଯଦି ଚେଞ୍ଜ ନହେବା, ତାହେଲେ ଆମେ କେବେ ହେଇପାରିବାନି। ନିଜ ମନରେ ଯଦି ଭାବିବା ଯେ ଏସବୁ କରିବା ଦ୍ୱାରା ଆମ କ୍ଷତି ହଉଛି ତାହେଲେ ଆମେ ନିଶ୍ଚିନ୍ତ ଦିନେ ବଦଳି ପାରିବା। ଏଟା ସମସ୍ତେ ତେ ଭାବିବା ଦରକାର ଯଦି ନ ଭାବିବା ତାହେଲେ ଆମେ କେବେ ବିି ବଦଳି ପାରିବାନି।
ହଁ ଠିକ୍ ଠିକ।